ପ୍ରଣାମ।
ହଁ ବନ୍ଧୁ ପ୍ରଣାମ। ଆଉ ବନ୍ଧୁ ମୁଁ ଯାଇଥିଲି ପୁରୀ ଜାଣିଚନ୍ତି?
ଆଜ୍ଞା ବନ୍ଧୁ, କେବେ ଯାଇଥିଲେ?
ଏଇ ପୁରୀ ପହରି ଦିନ ଯାଇଥିଲି।
ଆଜ୍ଞା ଆଜ୍ଞା, ଭଲ, ଭଲରେ ଠାକୁରଙ୍କ ଦର୍ଶନ ହେଲା?
ହଁ, ବନ୍ଧୁ ବଢିଆ ସେ ଦର୍ଶନ ହେଲା, ମନ ପୁରା ପବିତ୍ର କରିକି ଗଲେ, ସବୁ ପବିତ୍ର ହବ।
ଆଜ୍ଞା ବନ୍ଧୁ ଠିକ୍ କହିଛନ୍ତି, ଆପ୍
ମନକୁ ଯେତେ ପବିତ୍ର ରଖିବେ
ଆଜ୍ଞା ବନ୍ଧୁ।
ଆଉ ବନ୍ଧୁ ଜାଣିଚନ୍ତି, ଆଉ ମୁଁ ଦେଖିଲି ପୁରୀରେ ବହୁତ ଦୃଶ୍ୟ।
ଆଜ୍ଞା। ପୁରୀରେ ତ ମନୋରମ ଦୃଶ୍ୟ ବହୁତ, ଆଜ୍ଞା ଆଜ୍ଞା, ନିଶ୍ଚିନ୍ତ ନିଶ୍ଚିନ୍ତ।
ଆଉ ଜାଣିଚନ୍ତି ରଥଖଳା, ପୁରୀରେ?
ଆଜ୍ଞା, କହୁନାହାନ୍ତି ଆପଣ ଆଉ ଥରେ ଟିକେ?
ରଥ ଖଳା ବିଷୟରେ ଜାଣିଚନ୍ତି ବନ୍ଧୁ?
ଆଜ୍ଞା, ଜାଣିଚି କିନ୍ତୁ ଆପଣ ଟିକେ କହୁନାହାନ୍ତି ଆଉ ଥରେ?
ଓହୋ, ମୁଁ ବତେଇବି ସବୁ, ଶୁଣିବେ? ହଉ ବନ୍ଧୁ ଶୁଣନ୍ତୁ, ବତଉଚି ଗୋଟି ଗୋଟି, ଆଉ ଆପ୍ ଆପଣ ଜାଣିଚନ୍ତି ତ, ଅକ୍ଷୟ ତୃତୀୟରେ, ରଥର ଶୁଭ ଖଳାରେ, ଶୁଭ ଦିଆ ହୁଏ।
ଆଜ୍ଞା, ଆଜ୍ଞା।
ଆଉ, ସ ଆଉ ତିନୋଟି ରଥ ପାଇଁ କାଠ ଆସେ ନୂଆ କା ଠ ବର୍ଷକୁୁ ବର୍ଷ ହୁଏ।
ଆଜ୍ଞା।
ଆଉ ଜଗନ୍ନାଥ ରଥ ଷୋଳଟି ଚକା ବିଶିଷ୍ଟ। ସବୁଠାରୁ ବଡର ର ତ କ ପାଇଁକି ନା ତାଙ୍କ୍ ସେ ହଉଚନ୍ତି ଆମ କଳା ସାଆନ୍ତ, ମାନେ କୋଟି ମଉଡମଣି।
ଆଜ୍ଞା ବନ୍ଧୁ।
ଆଉ ବଳଭଦ୍ରଙ୍କର ତ ରଥ ବିଷୟରେ ବି କହୁଚି ଶୁଣନ୍ତୁ, ଆଉ ତାଙ୍କରି ଚଉଦଟି ରି ଚକା। ଆଉ ତାଙ୍କର ଯିଏ ଭଉଣୀ ରହିଲେ, ସୁଭଦ୍ରା
ଆଜ୍ଞା।
ଆଉ ତାଙ୍କରିତ ବାର ଟି ଆଉ, ସବୁଠି ଛୋଟ ରଥ ଆଉ, କାରଣ ସେ ମଝିରେ ରୁହନ୍ତି ନା? ଦିଇ ଭାଇଙ୍କର ମଝିରେ, ଦି ଭାଇ ତାଙ୍କୁ ସୁରକ୍ଷା ଦିଅନ୍ତି।
ଆଜ୍ଞା ବନ୍ଧୁ।
କିନ୍ତୁ ପୁରୀରେ କଣ, ଜଗନ୍ନାଥଙ୍କ ପାଖରେ ରୁହେ ସୁଦର୍ଶନ। କିନ୍ତୁ ଜାଣିଛନ୍ତି ସୁଭଦ୍ରାଙ୍କ ପାଖରେ ରୁହେ ଯେତେବେଳେ ରଥ ଚାଲେ। କାରଣ ସିଏ ସୁରକ୍ଷା ଦିଅନ୍ତି।
ଆଜ୍ଞା
ଆଉ ଆଉ ଶୁଣିବେ ଆଉ ଜଗନ୍ନାଥଙ୍କ ରଥ ତ ନାମ ନନ୍ଦି ଘୋଷ ଜାଣିଥିବେ ଆଉ।
ଜଞ
ଆଉ ସୁଭଦ୍ରାଙ୍କ ରଥ ଦେବ ଦଳନ ନହେଲେ ଦର୍ପ ଦଳନ ତାକୁ ବି କହିପାରିବି। ।
ଆଜ୍ଞା ବନ୍ଧୁ।
ଆଉ ଯଉ ବଳଭଦ୍ରଙ୍କ ରଥ ତ ଜାଣିଥିବେ ଆଉ ତାଳ ଧ୍ୱଜ ଆଉ।
ତାଳ ଧୋଜ।
ହଁ ଆଉ ତାଙ୍କ ପତାକା ତ ଯେ ହନୁମାନ ରୁହନ୍ତି।
କପ
ଆଉ ବନ୍ଧୁ ତାଙ୍କ କପଡା ତ ହଳଦୀ। ନାଲି ନନ୍ଦିଘୋଷ ରଥର ଆଉ ସୁଭଦ୍ରାଙ୍କ ରଥ ରଥର ନାଲି କଳା ଆଉ ବଳଭଦ୍ର ରଥର ସବୁ ସବୁଜ ଆଉ ନାଲି ମିଶିକି ଆଉ। ତ ଆଉ ଆଉ କଣ ଜ ଜାଣିବାକୁ ଚାହୁଁଛନ୍ତି କୁହନ୍ତୁ କୁହନ୍ତୁ।
ଆଜ୍ଞ। ଆଜ୍ଞା ବନ୍ଧୁ।
ଆଉ କଣ କୁହନ୍ତୁ କୁହନ୍ତୁ କଣ ଜାଣିବି ଆଉ।
ବନ୍ଧୁ ଆଉ ଆପଣ ତ ଜାଣିଛନ୍ତି ଆମର ଓଡିଶାର ସବୁଠୁ ବଡ ପର୍ବ ହଉ ଅଛି ଆମର ରଥ ଯାତ୍ରା ଯୋଉଠା କି ବହୁତ ଦୂର ଦୂରାନ୍ତରୁ ଲୋକ ଆସନ୍ତି। ଠାକୁରଙ୍କୁ ଦର୍ଶନ କରିବା ପାଇଁ ସେଇ ଭିଡରେ। ତାଙ୍କର ଅ ଭକ୍ତ ମାନେ। ଆଜ୍ଞା ବନ୍ଧୁ ଲୋକଙ୍କର ମାନେ ଆମର ଆମ। ଓଡିଶା ଲୋକମାନାନଙ୍କର ସେଇଟା ନଥାଏ କି ମନସ୍କାମନା ପୂର୍ଣ୍ଣ କରିବା ଆମେ ତାଙ୍କ
ହଁ ବନ୍ଧୁ ଶୁଣନ୍ତୁ ମୁଁ କଣ କହୁଛି।
ଆଜ୍ଞା ଆମ ଓଡିଶାର ବହୁତ ଆଜାୁ
ହଁ ବନ୍ଧୁ, ଆଉ ବନ୍ଧୁ ଜାଣିଛନ୍ତି ଏଥର ଯାଇଥିଲି। ବୁଲିଲି ଭଗବାନଙ୍କୁ ଦେଖିଲି ଭଗବାନଙ୍କୁ ଯେତେବେଳେ ଦେଖିଲି ଲୋମ ତାଙ୍କୁରି ଉଠିଲା ଯେମିତି ଦର୍ଶନ କଲା ବେଳେ।
ଆଜ୍ଞା ବନ୍ଧୁ ଆଜ୍ଞା।
ସମସ୍ତଙ୍କର ନ
ଆଜ୍ଞା, ଆଜ୍ଞା।
ଡୋରି ଯେତେ ପର୍ଯ୍ୟନ୍ତ ନ ଲାଗିଥାଏ କେବେ ଯାଇ ହୁଏନା ପୁରୀ।
କାହିଁକି ନା ମୁ କେତେ ଥର ମୁଁ
ହଁ ବନ୍ଧୁ।
ଦର୍ଶନ କରିବାିୁ ମୁଁ ତ ଯାଇପାରୁନି କାହିଁକି ନା ଡୋରି ଟିକେ ଲାଗୁନି ବୋଲି